ହଁ।
ହା ହାଲୋ।
ମୋଉସା ନମସ୍କାରେ।
ନମସ୍କାରେ ଆଉ ତମ ସେଠି ପା ଆଉ ଏଇ ବସିଚି ମୁଁ ଏଇନା ବାହାରିଚି ଟିକେ ମାର୍କେଟକୁୁ ଯିମି ବୋଲି‌ ସୋଉଦା ପତ୍ର ଆଣିମି। ଆଇ ଟିକେ ତେଲ ଫେଲ ନାହିଁ ଜିନିଷ କେତେଟା। ଆଉ ତୁ କଣ କରୁଚୁ?
ଡିଉଟିଏବେ ଅଛିିବା।
ପ୍ଲାଣ୍ଟେରେ।
ହଁ।
ଆଉ ସିଆଡ଼େ ମେଘ ବର୍ଷା କେମିତି?
ଏଇ କସିକିତ ଜୋରେ ଆସିଥିଲା ପବନ ହରିକା କସିକି ଦେଲା ଦେଖିଲା ବେଳକୁ ଟୋପେ ଟୋପେ ବର୍ଷା ପକେଇ ଛାଡ଼ିଗଲା।
ଇଆଡ଼େ କାଲି କଷିକିନି କାଚିଚି ବର୍ଷା ଆଉ। ମେଘ ଭଲଭାବରେ ହେଇଯାଇଚି ଚାଷ ବାସ ପାଇଁ ଭଲ ସୁବିଧା ହେଲା ରଜପୂର୍ବରୁ ଥଣ୍ଡା ଟିକେ କରିଦେଲା ପିଠାପଣା ଦୋଳି ଫଳି ଇଆଡ଼େ ମନ ଖୁସିପୁରା ଭଲ‌କି ବର୍ଷା ହେଇଚି।
ଆମ ଗାଁ ଆଡ଼େ ହେଇନେହିଁ।
ଆଉ।
ନା ଆଜି ହେଇଚିକି କଣ କେଜାଣି?
ଆଉ ଇଆଡ଼େ ବର୍ଷା ହେଇଚିଯେ ସବୁ ତଳି ପକେଇବେ କାଲିଠୁ ଆଉ ଆଉ ତାଙ୍କ ଚାଷୀଙ୍କ ମନ ଖୁସି ହେଇଗଲା ଆଉ।
ଏଇଯୋଉ ତାହେଲେ ତମରଏଥର ଚାଷ କରିବନା କରିବନି?
ହଁ ଆମର ଚାଷ କରିମୁ ମୁତଳି ଗୋଟେ ପକେ ମୁତଳି ଗୋଟେ ପକେଇକି ଆସିଚିପା।
ଅଁ ହଁ ପୁଣିଯେ ଚାଷ ଟାଇମିରେ ଏକାଥରେ ଆସିବ ହଉଚି ଆ ଚାଷ କାମ ସାରିଦେଇ ଏକାଥରେ ନହେନେ ଯିବ ଆଉ ନୁହକି?
ଆଉ ମୁକଣ ଯିମିକିି ମୋ ଭାଇକୁ କହିଦେଇଚି ତାକୁ ସିଏ ତାର କରିଦବ ଆଉ। ହେରା ବିଲତ ପ୍ରାୟ ଭାଗ ହେଇନି ସେମିତି ଅଛି--‌ ମୁଁ ପଇସା ପତ୍ର ଦେଇଦେମି ଲେବର ନଗେଇ ସେକାମ କରିଦବ ସେଉଠୁତ ଟ୍ରାକ୍ଟର ଚଷିବ। ଆ ଲୋକତ କେଉଁଝର ଆଡ଼ୁ ଆସୁଚନ୍ତି ମଜୁରି ନେଉଚନ୍ତି ଯେତେ ତିଲୋକ କହିଦବୁ ଆମ ସେଠି ଯୋଗାଡ଼ି ବାଲା ଅଛନ୍ତି। ସେ ଗାଡ଼ି ବାଲା ପଇସା ନେବେ ଘିତି ଆସିବେ ଲୋକ ଦେଇଦେବେ ବିଲ କତିର।
ହଁ।
ଆଉ ସିଏ ରୋଇଦେବେ ଆଉ।
କାଲି ତମଆଡ଼େ କଣ
ଆଁ ପଇ ଆମ ଆଡ଼େ ବର୍ଷା ହେଇଚି ବୋଲି ଆଜି ବର୍ତ୍ତମାନ ହେଇଚି ବୋଲି ଆମ ଝିଅକୁ ଫୋନ୍ କରିଥିନି ସାନଝୀଅକୁ ସାନ ଝିଅ କହିଲା ହଁବାପା ଭଲ କିନି ବର୍ଷା ହେଇଚି।
କାଲିତ ଆମ ଆଡ଼େ ହେଇନଥିଲା।
ନା କାଲି ହେଇନଥିଲା ଆଜି ବର୍ଷାଟା ଭଲ ହେଇଚି ଏଇ ଯୋଉ ତିନିଟା ବେଳେ। ଆଉ ଇଆଡ଼େତ କାଲି କଷିନି ମେଘ ବର୍ଷା ହେଇକି ଘୋଡ଼େଇକି ରଖିଚି ଆଉ ଆଜି ଖରା ନାହିଁ।
ତଳା ପକେଇ ନେହି।
ହଁ ତଳା ଆଉ ଦିନେ ଦିଦିନି ପରେ ପକେଇଦବୁ ଆଉ।
ଆମପଟେ କେହି ପକେଇ ନାହାନ୍ତି ବର୍ଷା ହଉନଥିଲା ବୋଲି।
ଆଜି ବର୍ଷାଟା ଯଦି ହେଇଥିବ ତମ ଗାଁଆଡ଼େ ହେଇଥିବ ଆମ ଗାଁଆଡ଼େ ହେଇଚି।
ହେଇଚେ ହେଇଥିନେ ଭଲ ହବ ଏକାଥରେ ରଜ ଦିନ ନହେନେ ପକେଇମି।
ହେଲୋ ଆସ। ହଁ ରଜ ପୂର୍ବରୁ ପକେଇନେ ହବ ରଜ ବାସିରେ ବି ପକେଇନେ ହବ। ତଳା ପକେଇବା ଟାଇମ୍ ଏଇ ଟାଇମ୍ ରେ ଆଉ ହେରା ତ ଇଆଡ଼େ ସବୁ ଚାଷୀ କାଲିଠୁ ପକେଇବେ ବୋଲି ସବୁ କଥାବାର୍ତ୍ତା ହଉଚନ୍ତି ଧାନ ସବୁ କିଣିକି ରଖିଚନ୍ତି କିଏ ଧାନ ଏମିତି ପକଇବେ। ଆଙ୍କର ବର୍ଷା ହେଇଗଲା ଏଇନା ଚାରି ଦିନି ସାରି ମାଟି ଶୁଖିବନି। ଆଁ?
ତମେ କୋଉ ଧାନ କରିବ?
ମୁଁ ଏଟା ଗୋଟେ ହଜାରେ ଏଁ ତେର।
ଅଧିଆ ଅଁ ଭଲ ଧାନ ହବ?
ସେଟା ଏଇନା ବର୍ ତମାନେ ସବୁଠୁ ଭଲ ଧାନ ଆଉ ଶହେ ପଞ୍ଚାବନ ଦିନିଆ।
ହୁଁ।
ଆମେ ପା ସେଇଥିପାଇଁ ଆଗୁଆ ତଳା ପକେଇ ଦେଇଚୁ। ସେ ଯୋଉ ବର୍ଷା ଟିକେ ଟିକେ ହେଇଥିଲା।
ଆମର ହଉଚି ଯମୁନା କରିମୁୁ।
ହଁ କର କିନ୍ତୁ ଏଇଟା ହଉଚି ସବୁଠୁ ଅଧି କ ଅମଳ ହଉଚି ସରୁ ଧାନଟା।
କେତେ ସମଦାଏ ପନ୍ଦର ଷୋଳ ଗୁଣ୍ଠୁ ବିଲ ଆମର।
ପନ୍ଦର ଷୋଳ ଗୁଣ୍ଠୁ ବିଲୁକୁ ଦଶ କେଜି ଧାନ ହେନେ ହବ।
ଏ ପନ୍ଦର କେଜି ରଖିଚି ଏଇ ଯମୁନା ଆର ବର୍ଷର ପୂର୍ବ ବର୍ଷର ଧାନ।
ଆମେ ତ ଦି ଏକେରେ ବିଲୁକୁ ପଚିଶ କିଲୋ ଧାନ ପକେଇଚୁ।
ପନ୍ଦରକା ଚଷିଥିଲି ବିଲା ହଉଚି ପାଗ ଦେଇନି ବୋଲିକି ଆଉ ହଉଚି ତଳା ପକେଇନେଇ।
ହିଆଳେ ବିଲଟା ହଁ ତଳା ପକେଇବେ ସବୁ ଏଇଠି ଏଇ ବର୍ଷା ଆଜି ବର୍ଷା ହେଇଚି ତଳା ପକେଇବେ ଆପରେ ଆଉ। ଆଜି ତ ଯେତିକି ବର୍ଷା ହେଇଚି ଝିଅ କହୁଥୁଲା କହିଲା ବାପା ଜୋରେ ବର୍ଷା ହେଇଯାଇଚି। ଆଉ ତଳା ପକେଇ ହବନେଇ କାଲି ଗୋଟେ ଦିଟା ଖରା ଖାଇନେ ଯାଇ ମା ଟି ଗଡ଼ିନେ ତଳା ପକାଇବେ ଆଉ। ଆଉ ଏ ବର୍ଷାରେ ତଳା ପକେଇଦେନ ଗଛ ହେଇଯିବ ସବୁ ଆଉ।
ହଁ ନହେନେ କାଦେଇକି ହନେ ପୁଣି ପକେଇବୁ ନହେନେ ଆଉ।
କଣ ବଡ଼ି ଆଡ଼ ନାଁ କାଦେଇବାକୁ ବଳ ଅଧିକ ବର୍ଷା ହେନେ ସିନା ପାଣି ହେନେ କାଦେଇବ। ଯେଦି ବର୍ଷା ଛାଡ଼ି ଛାଡି଼କା ହବ ଏ ଶୁଖିଲାରେ ପକେଇଦବ ପାଗରେ ବଢ଼ିଆ ଗଛ ଆସିବ। ଭଲ ବି ଉଠିବ ତଳା।
ଏ ବର୍ଷ ସେଇ ତଳା କିଆରି ଗୋଟେ ଆଉ ଗୋଟେ କିଆରି ଗୋଟେ ତାଡ଼ି ଦେଇଥିନି। ଦେ ଶି ପି ନେଇକି।
ହୁଁ। ଆଉ ରଜ ଲୋକମାନେ ଭଲ ପାଳିବେ ବର୍ଷା ହେଇଗଲା ଥଣ୍ଡା ରଜ ହବ ଭାବୁ ଥୁଲେ ଗରମ ରଜ ହବ ବୋଲି।
କାଇଁ ମ ଏଇ ବର୍ଷା ଆଜି ହେଲା ଫୁଣି କାଲି ଯୋଉଆକୁ ସେଇଆ ହବନେଇଁ।
ହଁ ଖରା ତ ହବ। ଏଣିକି ବର୍ଷା ଯାହେନେ ହବ ନାଁ।
ଏ ହଁ ଡେଲି ଆ ହେଲେ ବି ଓପର ଓଳି ହବ।
ହଁ ଏଇ ଶୀତଳ ଷଷ୍ଠୀ କତୁରୁ ବର୍ଷା ହବ। ସଂକ୍ରାନ୍ତି ପରେ ପରେ ବର୍ଷା ଆସିଯିବ। ମୌସୁମୀ। ଆଉ ଘରୁକୁ କେତୋଳେ ଫେରିବୁ?
ଏଇ ଆଉ ଅଧଘଣ୍ଟେ ଆଉ ଅଧଘଣ୍ଟେ ଭିତରେ ଗାଡ଼ି ଆସିନେ ଆମର ବାହାରିବି ଆଉ।
ହୁଁ। ଆଉ
ପିଲା ସବୁ ଏଇନାକେ ବସ ଆସିବ ପିଲା ପଳେଇବେ ଆମ କର ପିଓ ଆସିବ ସ୍କର୍ପିଓରେ ଯିମୁଁ କାର୍ ଗୋଟେ ଯାଉଥିଲୁ କାରଟା ଜଳିଗଲା।
ଓହୋ ହ। କଣ ଏଟା ତାର ଆଁ?
ହାପି ନନା ଆସିକି ଲିଭେଇଲେ।
ହଁ। ଆଉ ସିଏ ଫାୟାର ବାଲା ଅଛନ୍ତି ଆଉ।
ଆମେ ଚାରି ପାଞ୍ଚ ଜଣ ସୁପରଭାଇଜର ହୋଉଛି ଯାଉ ହୋଉ ଚି କାରରେ କମ ମା ମାଲିକ ଆମକୁ ଦେଇଥିଲା ଆମେ କାରରେ ଯାଉ କାରରେ ଆସୁ ଯେତୋଳେ ଯୁଆଡେ ଯାହା ଦରକାର ପଡେ କାରରେ ଯାଉ କାର ଯୋଉ ଜିନିଷ ପାତ୍ର ଯେତୋଳେ ଯାହା ଦରକାର ପଡେ ଷ୍ଟୋରରୁ ଯୋଉ ଆସିବ କି କୋଉ ଜିନଷ ଇଶୁ ହବ ସେ ଜିନିଷ ଯାଇକି ଆମେ ଆଣୁ କାରରେ ଆଉ ଯାଉ ଆସୁ କାରରେ ଯୋଉ ମଝିରେ ଯୋଉ କଷିକି ଗରମ ହେଲାନି ଗୁଳି ଗୁଳୁ ଗୁଳି ଯୋଉ ହେଲାନେଇ
ହୁଁ।
ଏ ଏ ସିି କଷିକି ନଗେଇ ଦେଇଥିନୁ। ଏ ସିି ନଗେଇ ଦେଇଥିନୁ ହୋଉଚି ଛୁଟି ହେଲା ପିଲା ବସରେ ଗଲେ ଆମେ କାରରେ ଯାଉଚୁ କାର ଘୋ ଘୋ ହେଇକି ଜଳିଲା।
ଏଟା କୋଉଠି ନେଗେଟିଭ ପଜିଟିଭ ଏକାଠି ହେଇଗଲା।
ଘୋ ଘୋ ହେଇକି କାର ଜଳିଲା ଆମେ ସେ ଯେତୋଳେ ଜୋରରେ ଜଳିଲା ଆମେ ଜାଣିନୁ ଆ ଓହ୍ଲେଇକି ଓହ୍ଲେଇଲୁ। ଆମ ପିଲାଙ୍କର ଏଠି ମୋବାଇଲ କାହାର ଏନ୍ ଏଣ୍ଟ୍ରି ନାଇଁ ଜିନ୍ଦଲରେ କାହାର ବି ମୋବାଇଲ ଏଣ୍ଟ୍ରି ନାହିଁ।
ହଁ।
ଯେ ଯେତେ ବଡ ଇଞ୍ଜିନିୟର ହେଲେ ବି କାହାର ମୋବାଇଲ ଏଣ୍ଟ୍ରି ନାହିଁ।
ହଁ ସେଟା ତାର ନିୟମ କରିଛି ଆଉ।
ଆମର କେତେ ଜଣ ଚାରି ପାଞ୍ଚ ଜଣଙ୍କ ହୋଉଛି କାରରେ ମୋବାଇଲ ଯିବ। କାରରେ ମୋବାଇଲ ଆସିବ ମାଲିକ ଆମକୁ କହିଛି କାରରେ ନବ କାରରେ ଆସିବ।
ହୁଁ।
ଆମେ ତଳେ ହୋଉଛି କାରଟା ଯେତଳେ ଜଳିଲେ ଆମ କାର ତା ଇଏ ଭିତରେ ମୋବାଇଲଟା ରଖିଦେଇଛୁ ଚାରି ପାଞ୍ଚ ଜଣ ମୋ ପାଇଲି ଓଲ୍ ଓଲେ ଓହ୍ଲେଇକି ମୋବାଇଲ ଟାକୁ ଛାଡ଼ି ଦେଇକି ପ ଦେଖିନ ହଠାତ ବାହାରିକି ପଳେଇ ଆସୁଛୁ ମୋବାଇଲ ସବୁ ଭିତରେ ଅଛି।
ହୁଁ।
ପୁଣି ଡରି ମରିକି ଯାଇକି ପ-ପଦାରୁ ବାହାରିକି ଗାଡିରୁ ଯାଇକି ମୋବାଇଲ ଖୋଲିନୁ। ଫାୟାର ବାଲା କୁ କଲ କନୁ ମୁଁ ହାପି ନନାଙ୍କୁ କଲ୍ କରିଥିଲି ସେ ଆସିଲେ ନିଆଁ ଲିଭେଇଲେ।
ହୁଁ। ଆଉ ଇଏ କୋଉଠିଆ ମାଲିକ?
ଆମର ଇଏ
ଆଁ
ଝାରଖଣ୍ଡ।
ଅହ।
ଝାରଖଣ୍ଡ ଆଉ ଭଦ୍ରକ ରେ ଦି ଜଣ ମିଶିକି କରୁଛନ୍ତି ଆଉ।
ଆଉ ଓଡିଆ ସେ ଝାରଖଣ୍ଡି ଆଉ।
ହଁ। ଜଣଙ୍କ ଘର ଭଦ୍ରକ ଆଉ ଜଣଙ୍କ ଘର ଝାରଖଣ୍ଡ।
ହଁ ସବୁ ବାହାର କମ୍ପାନୀ ଜିନ୍ଦଲ ଟା ବାହାର କମ୍ପାନୀ ନୁହେଁ କି ଓଡିଶା କି?
ଜିନ୍ଦଲ ଟା ହରିୟାନା।
ହଁ। ଆ, ଟାଟା ଟା ତ ଝାଡଖଣ୍ଡ।
ଟାଟା ଝାରଖଣ୍ଡ।
ହୁଁ।
ଟାଟା ମାଲିକ ତ ମରିଗଲାଣି।
ହୁଁ, ହଁ ଟାଟା ମାଲିକ ତ ମରିଗଲା। ଆଉ ଅ, ଆସିବାକୁ ଘରକୁ ଯିବା ଆସିବାକୁ କେତେ ସମୟ ନାଗୁଚି?
ଏୟ ଘଣ୍ଟେ ପାଖାପାଖି ନାଗୁଚୁ, ଚାଳିଶ ମିନଟି ପଇଁଚାଳିଶି ଘଣ୍ଟେ ଏମିତି ନାଗୁଛି ଆଉ।
ଅ, ଟିକେ ବଡ ଗାଡି ଅଛି ବୋଲି ଛୋଟ ଗାଡି ହେନେ ଆଉ ଟିକେ ଅଧିକା ନାଗିବ। ଆଉ ତୋ ତୋ ଭାଇ ତ ଯାଉଚି?
ହଁ ସେ ମୋ ସାଙ୍ଗରେ ଯାଉଚି ବା।
ହଁ। ତାର କେତେ ପେମେଣ୍ଟ ମିଳୁଚି? ମୁଁ କହିନି ତାର କେତେ ପେମେଣ୍ଟ ମିଳୁଚି?
ତାକୁ ଛବିଶଟା ଡିଉଟି ରେ ତାକୁ ପନ୍ଦର ହଜାର ଟଙ୍କା ଦେବେ ସାଢେ ପନ୍ଦର ଦେବେ।
ହଁ, ତୋର?
ମୋତେ ହଉଛି ଦେଇନାହାନ୍ତି, ଏଇଥର ତ ଫାଷ୍ଟ ମାସ ହଉଚି। କେତେ କଣ ଦେବେ କେଜାଣି।
ହଁ ଦବ ସିଏ ଯା ହେନେ ଗୋଟେ ଆଉ ଭଲ ଦରମା ଦବ। ତାପରେ ପରିଶ୍ରମ ନାହିଁ ତୋର ଖାଲି ଚେକିଂ ପଏଣ୍ଟରେ ରହିବୁ। ଜିନିଷ ପତ୍ର ଆଣିକି ଯୋଗେଇବୁ ଆଉ ପିଲାଙ୍କୁ।
ନା ପିଲାଙ୍କୁ ସାଇଡ୍ ରେ କାମ କରେଇମି ନା।
ହଁ।
ଡ୍ରଇଂ ଦେଖିକି କାମ କରଉଚି ପିଲାଙ୍କୁ, ମାନେ ଇଞ୍ଜିନିୟର୍ ଗୁଡା ଡ୍ରଇଂ ଦେଖିକି ମାନେ କହିପାରିବେନି ମୋତେ ଜୁ-ଡୁଆ ଡ୍ରଇଁ ରେ କୋଉଠି କଣ କୋଉଠି କେତେ କଣ କାମ ସବୁ ମାନେ ଡ୍ରଇଁ ଦେଖଇ ରହିଗଲି ନା ମୁଁ ଚାରି ବର୍ଷ ହେଲାଣି।
ହୁଁ, ହୁଁ।
ମାନେ ଇଞ୍ଜିନିୟର୍ ମାନଙ୍କୁ ଯେତିକି ଜାନକାରୀ ନାହିଁ, ମୋତେ ତା ଭିତରେ ମାନେ କୋଉଠି କହିବ ଜାଣି ନାହିଁ କୁହ ଆ ବିଷୟରେ।
ଏଇଟା କଣ୍ଟ୍ରଭୁସନ କାମ।
ହଁ କଣ୍ଟ୍ରକ୍ସନ୍ କାମ ପ୍ରୋଜେଟେ।
ହୁଁ। ହୁଁ।
ମାନେ ଯୋଉ ସର୍ଭେ କରନ୍ତି ନାଇଁ ଯୋଉ ମେସିନ୍ ରେ
ହୁଁ, ହୁଁ।
ଏଇ ଯୋଉ ଯେତେବେଳେ କୋଉଠି ପୋଲ କୋଉଠି କଣ ହେଲେ ଏଇ ଯୋଉ ରାସ୍ତା ଫାସ୍ତା ଯୋଉ ଗୋଟେ ଷ୍ଟାଣ୍ଡ ଟାଇପ୍ ର ତ ଏଇ ଯୋଉ ଚେକିଂ କରନ୍ତି ନାଇଁ।
ହୁଁ, ହୁଁ।
ଷ୍ଟାଣ୍ଡ ଟାଇପ୍ ର ଆଣ୍ଟ ଜଙ୍ଘେ ଖଣ୍ଡେ ଉଞ୍ଚର ହଉଚି ଷ୍ଟାଣ୍ଡ ଟେ ଥାଏ, ଗୋଟେ ଛୋଟିଆ ମେସିନ୍ ଟେ ଥାଏ।
ହ
ସେଟା ହଉଚି ଅଟୋ ଲେବୁଲ ମେସିନ୍ ଆଉ ହଉଛି ଅଲଗା ଆଉ ଗୋଟେ ମେସିନ୍ ଅଛି। ମାନେ ସେଇରାଙ୍କର ସବୁ ମାନେ ଚେକିଂ ହୁଏ, ମାନେ ସେରା
ହୁଁ, ହୁଁ, ହୁଁ ସେଟା ଗୋଟେ କୋର୍ସ ଅଛି ନା?
ସେଇଟା କୋର୍ସ ଅ
ଏଟା ଗୋଟେ କୋର୍ସ ପିଲା କରୁଚନ୍ତି ପଢୁଚନ୍ତି।
ଏ ସେଟା କିନ୍ତୁ ମୁଁ କୋର୍ସ କରିନି ମୁଁ ଏ ଲାଇନ୍ ରେ ରହି ରହି ରହି ରହି ରହି ରହି ହଉଚି
ଏଇ ଜାଣିଗ
ଗେଲୁଣି ଆଉ।
ମୁଁ ତ ଯେତଳେ ଫାଷ୍ଟ ଆସିନି ଏଇ ଏଇ ମାନେ ଏଇ ସିଭିଲ୍ ଲାଇନ୍ ରେ ଆସିନି ଫାଷ୍ଟ ହେଲ୍ପର୍ ରେ ଆସିନି।
ହୁଁ।
ଫାଷ୍ଟ କଂକ୍ରିଟ୍ ବହୁଚନି ରଡ ବହୁଚନି ଏଇ ଏଇନା ସେଇ ସିବିଲ୍ ଲାଇନ୍ ରେ ପିଲା ମତେ ଏଇନା ଡାକୁଚନ୍ତି ସାରେ।
ହଁ-ହଁ। ନା ଭଲ ହେଲା ତୋ ନଜର ଅଛି ବୋଲି ତୁ ପାଇଲୁ ଭଲ ହେଇଚି ନା। ସମସ୍ତେ କଣ ସମସ୍ତଙ୍କର ସେମିତି ନଜର ଅଛି କି, ଅନୁଜାତ ଅଛି କି? ଅଭିଜ୍ଞତା ନାହିଁ।
ସେତଳେ ମୁଁ ଆସନି ଫାଷ୍ଟ ଏଇ ଯୋଉ ହେଲପର୍ ରେ ଆସିନି, କଂକ୍ରିଟ ବୋହୁଥିନି। କଂକ୍ରିଟି ବୋହୁଥିନି ରଡ ବୋହୁଥିନି।